ହାଲୋ କଣ କରୁଥିଲେ?
ଏଇ ଝିଅଟାକୁ ଶୁଆଉ ଥିଲି ତ-
ହୁଁ ହୁଁ ପ୍ୟାନ ଟା ଲଗେଇଛନ୍ତି ବୋଧେ ଆଉ- ଫ୍ୟାନ ଲଗେଇ ଶୋଉ।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
ହଁ ଫ୍ୟାନ ଟା ଲଗେଇଥା ସ ହଁ ତମ ଆଡେ ବର୍ଷା ଆସିଲାଣି? ବର୍ଷା ଆମଆଡ଼େ କେମିତି ଟିକେ ବିଜୁଳି କଲାଣି ତାରା ପଡିଚି। କିନ୍ତୁ ତଥାପି ବିଜୁଲି ମାରୁଛି ବର୍ଷା ହବ ବୋଧେ ଆଉ। ହାଁ
କୁଉଠି ଘର କହିଲ?
ହଁ ତମ ପାଖାପାଖି। ହଁ ଏ ଯୋଉ ଆ ରୋଷେଇ ନାହିଁ କି ଏତିକୁଲୁ ଛୁ ପି ଝିଅକୁ ଶୁଆଉଛ?
ଗାଁ କୁ ଆସିଛୁ ତ।
ଓହୋ ରଜ ସଖାସେ?
ହଁ ରଜ ପାଇଁ ଆସି ଚ
ଓହୋ ଝିଅ କେତେ ବର୍ଷର କି?
ତ ଏଇ ନଅ ଦଶମାସ ର ଆଜି ଟୀକା ନେଇଛି। କାନ୍ଦୁଛି ଖାଲି ରହୁନି।
ଦଶ ମାସରେ ଯୋଉ ଟୀକା ଦିଆ ହୁଏ ସେଇ ଟୀକା କି?
ନଅ ମାସରେ ଯୋଉଁ ନଥାଏ?
ହ ହଁ ହ ହ।
ଖରାପ ହେଇଥିଲା ଦେଇନଥିଲିଏଇ ଯୋଉଁ ଦଶ ମାସ ଏବେ ଦେଲି ଆଉ।
ହଁ ହଁ ଆଉ କୋଉ ଦିନ ଆସିବ ଗାଁକୁ ଘରକୁ?
ଦେଖିବା ଦଶ ଦିନ ରହିଯିବ ଜମା ରହିନୀ ଝିଅ ହେଲା ପରଠାରୁ।
ହଁ ହମ ଛୋଟ ଛୁଆଙ୍କୁ ନେଇକି ଯାଇନା ଏବେ ଜାଣିକି ଯାଇଛ ଆଉ କଣ?
ହ
ଓଁ ହୋ ଏ ନାଇଁ ରୁଟି ଉଁ ଚକଟି ଦେଇକି ଆସିଲି ସେ ଯା ବନଉଛି ଯାଉଛି ଆଉ କଣ ଦରକାରୀ ହେକା ହବ। ମୁଁ ଟିକେ ବାହାରେ ମୋବାଇଲି ଜଷ୍ଟ ଦେଖିଲି ତ ତମ କଲ୍ ଆସିଲା ଉଠେଇଦେଲି ଆଉ।
ହଁ ମେସେଜ୍ ଦେଇଥିଲ ମୁଁ କହିନି କଣ କ ଆଉ
ହଁ ହଁ। ହଁ ହୋ ଆଉ ତମେ
ଖାଇଲେଣି ପିଲାମାନେ ପଢୁଛନ୍ତି ନା ଖାଇଲେଣି?
ନା ମୋର ଝିଅ ଯାଇଛି ଆମ ଘରକୁ। ଆମ ଗାଁ ରେ ଶୀତଳ ଷଷ୍ଠୀ ଯାତ୍ରା ଶିବ ପାର୍ବତୀଙ୍କ ବାହାଘର କାଲି ନା? ଆମ ଗାଁ ରେ ଯା ହଁ। ଶିବ ପାର୍ବତୀଙ୍କ ବାହାଘର ଶୀତ ଷଷ୍ଠୀ କାଲି ଆମ ଗାଁ ରେ ଏଇଟା ଗୋଟେ ବଡ ଆ ଆକାରରେ ଯାତ୍ରା। ବାଣ ହେକା ଫୁଟିବ ଘୋଡ଼ା ହାତୀ ସବୁ ପଟୁଆଳ ହେକା ହେବେ।
ନାଇଁ ନାଇଁ। ହଁ ଯୋଉଁ
ଏଇ ଶୀତଳ ଷଷ୍ଠି ଟା?
ହଁ ହେଇତ ଏ ଯୋଉ ଯାତ୍ରାଟା ବଢିଆ ତ ଓ ହୋ ଡିଜେ ହେଇିକା ହବ ପିଲା ଦେଖିବେ ଗୋଡା ହାତୀ ପଟୁଆଳ ହେବେ ସବୁ ବରଯାତ୍ରୀ ଯାଇଥିବେ ନା ସେମାନେ ହଁ ସେ ଦେଖିବ ବୋଲି ଆସିକି ଆ କାଲି ଆମ ପୁଅ ନେଇକି ପଳେଇଛି ଦେଖିକି କାଲି ସ୍କୁଲ ବି ଫିଟିବ ପିଲାଙ୍କର।
ସ୍କୁଲକୁ ଦୁଃଖୁତ ଲାଗେ ଯଉଁ ଛୁଟି ପୁଣି କରିବାକୁ ଗଲେ ଖରା ପାଇଁ।
ଆମେ ତାହେଲେ ଦେଖିନି ନ୍ୟୁଜ୍ ଦେଖିନି।
ଏ ଆସିନି ମତେ କହୁଥିଲୁ କରିବା ବୋଲି ବି ଜଣା ପଡ଼ୁନି।
ହଁ ବର୍ଷାକୁ ଦେଖିକି, ବର୍ଷାକୁ ଦେଖିବି ହେଇ ଅନୁସାରେ ଯେ ସେ ଯାଇଛି ହେଠି ସ୍କୁଲ ଫୁଲ ତ କଲେ ନାଇଁ କି ଇଏ ନାଇଁ। ପିଲା ସେ ପାଠ ପଢୁନି କି କିଛି କାମ ନାଁହି ଟିକେ ବୁଲୁଚଛି ମୋବାଇଲ ଦେଖିକି। ସେ ବୁଧବାର ଦିନ ଏ ଯୋଉ ସରି ରବିବାର ଦିନ ଆସିଲେ ସୋମବାର ଦିନଠୁ ଯିବ ସ୍କୁଲ ଟା। ହଁ, ହଉ? ଏ ହଁ ମୁଁ ଘରେ ଅଛି, ଘରେ ଅଛି। ଝିଅ କଣ ଖାଉଛନ୍ତି ଇନା କେନ ଛୋଟ ପିଲା ତ କଣ ଦଉଛ ତାଙ୍କ ଖାଇବାକୁ?
ଏ ଚୁଡ଼ା ଗୁଣ୍ଡ।
ଚୁଡା ଆଉ
ସିଝା ସିଝି ଖାଉ
ହଁ ହଁ
ସିଝେଇ ଦେଉଛି ଟିକେ ଡାଲି ଫାଲି ପକେଇ, ନାଇଁ ପାଞ୍ଚ ଛଅ ସାତ ଦିନ ହେଲା ଟୋଟାଲ୍ କିଛି ଖାଉନି ଯାହା ଯେମ ସେ ତା ହିସାବରେ ଯେତିକି ଖାଇବା କଥା, ତାର ଠିକ୍ ଠାକ୍ କରି ଖାଏ ମାନେ ତା ଆଗରୁ ଖାଇବାରେ କେବେ ସେ ହଇରାଣ କରିନି କିନ୍ତୁ ଛଅ ସାତ ଦିନ ହେଲାଣି ଟୋଟାଲି କିଛି ଖାଉନି।
ଏ ଘରଟି କେତେ ଦିନ ହେଲା ଆଇଲଣି?
ଘରକୁ ଆସିଲେଣି ତଥାପି ଦଶ ବାର ଦିନ ହେଲାଣି।
ଆ ସେଇଥିଲାଗି ଘର ଅଚିହ୍ନା, ଜାଗା ଅଚିହ୍ନା ଜିନିଷ।
ଯାଉଛି ସମସ୍ତଙ୍କ ପାଖକୁ, ସେ କଣ କି ମାନେ ଆଇଲା ଚାରି ପାଞ୍ଚ ଦିନ ଖାଇଲା, ଆମ ଘର ଟିକେ ଅଧିକା ଲୋକ। ମାନେ କୋଡ଼ିଏ ପଚିଶ ଜଣ ଲୋକ ଆମେ ଏକାଠି ରହିଛୁ ସିଏ ସେ ସେ ଶାଶୁ ଘର ପୁରା ଫାକା ଏକା କେହି ନାହାନ୍ତି, ଦୁଇ ତିନି ବଡ଼
ହଁ ହୁଁ
ଟିକେ ଅଧିକା ଲୋକ ଛୁଆ ଗୁରାଙ୍କୁ ଦେଖିକରି ଖେଳୁଛି ଖାଉନି ଜମା।
ହଁ ହଁ ଓମ
ପୁରେଇକି ପୁରା ରଖୁଛି ପୁରା ପାଟିଟା ବନ୍ଦ କରିଦଉଛି ପାଟିରେ ଉଖାଲାଇ ବାହାର କରିଦଉଛି।
ଓହୋ ମୁଁ କହିଲି ଅଚିହ୍ନା ଜାଗା ତ ପିଲା କାଳେ ବାରୁଥିବ, ସେ ଖାଉନଥିବ।
ସମସ୍ତଙ୍କ ପାଖକୁ ଯାଉଛି ତାର ସେମିତି କିଛି ନାହିଁ କିନ୍ତୁ ଖାଉନି ପୁରା ଡାଲି ଭାତ। ଗରମ ଟିକଏ ହେଉନି କି,
ହଁ
ଗରମ ପାଇଁ ହ ବହୁତ ଗୁଳୁଗୁଳି ହଉଛି ମେଘ ହେଲେ ତ ଆହ ଗୁଳୁଗୁଳୁ ଗୁଳି ଲାଗୁଛି, ହୂମ ଥଣ୍ଡା ବି ଟିକିଏ ଲାଗୁନି।
ଠିକ ରେ ବର୍ଷାଟା ବି ହେଇନି ପରା ଦଶ ମିନିଟ୍ ପାଞ୍ଚ ମିନିଟ ଆମ ଆଡେ ତ ବର୍ଷା ଖାଲି ଦେଖଉଛି ଜମା ହେବାର ହିଁ ନା ଧରୁନି।
ତାପରେ ବହୁତ ପାଟ ସେଦିନକୁ ଗାଡ଼ିରେ ନେଇ ଗଲି,
ହଁ
ଚାରିରୁ ତିନି ଚାରି ଘଣ୍ଟା ଲାଗିଯାଉଛି ଆସିଲା ବେଳକୁ ଶାଶୁଘରକୁ ସେ ଯଉଁ ପୁଣି ଯାଉଛି ଖରା ତରାରେ
ହଁ ତାଙ୍କୁ ଟିକେ ପୁରା ୱିକ ଲାଗି ଯାଇଛି ସେ ଖାଉନାହାନ୍ତି ଜମା ଆଉ।
ଛୋଟ ଛୁଆ ସିଏ ଆଉ ତାଙ୍କର କଣ ସିଏ ଜାଣିଲାନି କଥା କହିଲାଣି।
ହଁ, ତାଙ୍କୁ ଯୋଉ ସିଝା ସିଝି ଦଉଛ ଖାଇବାକୁ ନା, ସିଝା ସିଝି ବାନ୍ତି ଫାନ୍ତି କରୁନାହାନ୍ତି? ତୋ ଆସୁନି? ନା।
କରେନି ବାନ୍ତି ଫାନ୍ତି।
ହଁ।
କଣ କରୁଛି ନା ପାଟିରେ ସବୁ ପୁରେଇ ଦଉଚି ପୁରେଇକି ସବୁ ଭଳ ଭଳ କରି ବାହାର କରୁଚି।
ନାଇଁ ଆମର ଗୋଟେ ପୁଅ ଅଛି ଆମେ ଯା ର ପୁଅଟେ ବି ସେ ମାତ୍ର ବର୍ଷେ ଦି ମାସର। ହଁ ସିଏ ଇମ୍ତି ସିଝା ସିଝି ପା ମାନେ ଅଲଗା ଜିନିଷ ଯାହା ଦେଲେ ଚଳେଇ ଦଉଚି। କିନ୍ତୁ ସିଝା ସିଝି ପାଖକୁ ଗଲା ମାନେ ସେ ତାରଖାଲି ବାନ୍ତି ଆସୁଛି।
ନା ନା ନା ତା ସେ ଖାଉଥିଲା ତାକୁ ମୁଁ ଦେଉଥିଲି ନା ସାତମାସରୁ ଆଉ ସେ ତିନି ଚାରି ମାସ ହେଲା ସେ ଖାଉଛି ତା ହିସାବରେ ଯେତିକି ଖାଇବା କଥା ଛୋଟ ଛୁଆ ଆଉ କେତେ ଖାଇବେ ସେ ଅଳ୍ପ ଟିକେ ଖାଇଲେ ହେଲା ଚାରି ପାଞ୍ଚ ଚାମଚ ଖାଇଲେ ଠିକ୍ ତାଙ୍କ ପାଇଁ। ସେ ଖାଏ ବାକି ଏଠିକି ଆସିଲା ଦିନଠାରୁ ସେ ପୁରା ଇଏ କରିଦଉଚି।
ହୁଁ, କିଛି ଖାଉନାହାନ୍ତି ଠିକ୍ ରେ।
ନାଇଁ ଖାଉନି ପାଟିରେ ପୁରେଇକି ହଁ। ମୁଁ ଆଜି ଯାଇଥିଲି ତାକୁ ନେଇକି ସନ୍ଧ୍ୟାବେଳେ ଡକ୍ଟର ପାଖକୁ ଡକ୍ଟର କହିଲା କାଁଇ ସେମିତି ତ କିଛି ନାହିଁ। ଆଉ ତାକୁ ଟିକେ ମେଡ଼ିସିନ ଦେଉଛି ହଜମ ମେଡ଼ିସିନ୍ ଘରିକା ତାକୁ ଟିକେ ଦିଏ ଖାଇବାଲାଗି ଭୋକ ଫୋକ ମେଡ଼ିସିନ ଦେଉଛି ଦିଏ ତାକୁ ଖାଇବା ଲାଗି ଆଉ ଖାଇବା ଠିକ୍ ବନ୍ଦ କର ଦେବେ।
ଖାଇବା ଠିକ୍ ରେ ଖାଇଲେ, ଭୋକ ମେତିସିନ୍ ଟା ବନ୍ଦ କରିଦେବ ନା।
ସବୁ ତର ନର୍ମାଲ୍ ଅଛି କିଛି ବି ନାହିଁ ମୋ ସହିତ ଖାଉଥିଲା ଏଇଠିକା ନା ଜାଗା ଟିକେ ତାପରେ ଗରମ ହଉଛି ଛୁଆ ଟିକେ ଚିଡ଼ଚିଡା ହେଇଯାଉଛି।
ହଁ ଗରମକୁ ବି ପିଲା ଖାଇବେନି ଯୋଉ ଗୁଳୁ ଗୁଳି ଏବେ ଯୋଉ ହଉଚି।
ଗୋଟେ ତଳେ ଯଦି ପଶିକି ଜଣେ ଗୋଡ଼ ହାତ ବାଡ଼େଇକି ଖେଳିଲେ ହଜିମ୍ଟା ହବ। ସେ ଟୋଟାଲି ତଳଳୁ ଓଲେହିବନି, ଧରି ପକଉଚନ୍ତି। ଖାଲି ଯାହାକୁ ଦେଖିଲା ମୋତେ ଧର ମତେ ଧର ତାପରେ ସେ ଯୋଉ ଗାଡି ଘୋଡା ଗାଈ ଗୋରୁ ଗୁରାକ ଜମା ସେ ଦେଖିନିନା ଏତେ ସେ ଗୋଟେ ଜାଗାରେ ରହିଗଲା ନା। ତାପରେ ଆମର ଗୋଟେ ଛୋଟ ଛୁଆଟେ ଅଛି ବା ଭାଉଜଙ୍କର ବି ଗୋଟେ ହେଇଚି। ତିନି ମାସର ତାକୁ ଦେଖିଦେଲେ ପୁରା ପାଗାଳା।
ହଁ ହଁ।
ସେ ଲୋକ ବାକ ଦେଖି ଟୋଟାଲି କିଛି ଖାଉନି ଆଉ। ସେଥିପାଇଁ କହିଲୁ କି କିଛି ତ ଅସୁବିଧା ନାହି ମୁଁ ଦେଖିସାରିଲିଣି ଆଉ ତୁ ତାକୁ ନେ ମେଡିସି ଦେ ଭୋକ ମେଡ଼ିସିନ୍ ଦେଇଛନ୍ତି।
ହୁଁ।
ଭାରି ଛୁଆ ଭାରି ହଇରାଣ କରିବେ ଏତେ ହଇରାଣ ବାବା କୁହନା।
ପିଲାମାନେ ହିଁ ହଇରାଣ କରିବେ। ଏବେ ବି ଅନା ନ ଖାଇଲେ ଏଇ ଯୋଉ ଗୁଳୁ ଗୁଳି ହଉଛି ଗରମ ସେକାସେ ପେଟ ଗରମ ହେଇଯିବ ପେଟ ଗରମ୍ ହେଇଗଲା ମାନେ ସବୁ ପକାରିଆ ବାହାରି ପଡିବ ଝିଅ ବାନ୍ତି ହେଇଯିବ ଝାଡା ହେଇଯିବ ତାପରେ ଆସ୍ତେ ଆସ୍ତେ ଯଦି ହିରା ହେଇଗଲା
ହୁଁ। ପେଟ ଫେଟ ଗରମ୍ ହଉଚି କି ମୁଁ କହିଲି ସାର୍ ତାକୁ ମାଣ୍ଡିଆ ବି ଦେଉଛି ମୁଁ ଖାଇବାଲାାଗି ନା। ମାାଣ୍ଡିଆରୁ ତ ପେଟ ଗରମ୍ ହବନି। କୁ ନାଇଁ ପେଟ ବି ଗରମ ହେବି ମାଣ୍ଡିଆ ଫାଣ୍ଡିଆ ବି ଦୋଉଚିତ ଖାଲି ବି ଖାଲି ଗରମ୍ ପାଇଁ ଚିଡ଼୍ ଚିଡ଼୍ ହେଇଯାଉଥିବ। ତାୋ ପାଖରୁ ଏତେ ଟିକିେ ଅଜାଣ ଚିହ୍ନିଥିବ
ଓହୋ, ନାଇଁ ପେଟ ଗରମ ହେଇଗଲେ ପିଲା ହଇରାଣ ହେବେ। ପୁରା ଦେହ ପା ଖ ହୁଁ। ହଁ, ବାବା ବାବା ହେଲାଣି।
ହୁଁ ସବୁ ପାଟି ପୁରା ଚିଲଉଚି ବାବା ମାମା। ସମସ୍ତଙ୍କୁ ପାଟି ଫାଟି କରି ଡାକୁଛି ପୁରା ଯେମ୍ତି ବି ସେ ହଁ, ଆଣ୍ଠେଇ ପଡୁଚି କିନ୍ତୁ ଚାଲୁନି।
ନାଇଁ ଚାଲିବେନି ଗୁରୁଣ୍ଡିବେ ଓହୋ, ତାହେଲେ ଗୁରୁଣ୍ଡି ଆସୁଛନ୍ତି ଦଶ ମାସ ହେଲା ନା ଗୁରୁଣ୍ଡି ଆସୁଥିବେ। ହୁଁ ଆ ଆଉ ତାହେଲେ ଗୁରୁଣ୍ଡିଲେଣି ହଁ ଗୁରୁଣ୍ଡିଲେଣି।
ଚାଲିଲାଳୁକୁ କହିଲା କୁ ଖାଲି ଠିଆ ହେଉଚି, ସେ ସମସ୍ତେ ଧରି ପକାଉଚନ୍ତି ନା ତାକୁ କୋଳରେ।
ହଁ ଅଁ ସେ ଯେତିକି ଟାଇମ୍ ପରିସମ ଯୋଉଠି କି ଟିକେ ସିକନ୍ତା ହେଠୀ ସମସ୍ତେ ଧରି ପକେଇଲେ ସେ ଆଉ
ହଁ ସେ ସେଠି କଣ ଏକୁଟିଆ ମୋ ପାଖରେ ରହେ, ତାର ଛାଁ ବେଳେ ହାତ ଗୋଡେ ବାଡେଇ ଖେଳିଲା ମୁଁ ଯୁଆଡେ ଯିବି ମୋ ପଛେ ପଛେ ଆଣ୍ଠେଇ-ଆଣ୍ଠେଇ ଚାଲିଲା।
ହଁ ଆଉ ରଜରେ ଏଥରକ କୁଆଡେ ବୁଲାବୁଲି ଆଉ ହେଇନି, ଖାଲି ଘରୁକୁ ଯାଇଚ? ଦୋଳି ଖେଳିଚ ନା ନାଇଁ?
ଘରକୁ ଯାଇଛି ଏଇଠି ତ ଯାହା ବୁଲାବୁଲି ଚାଲିଛି, ଛୁଆକୁ ନେଇ କୁଆଡ଼େ ଯିବୁ ଏ ଗରମରେ।
ହଁ ମ ଦଶ ଛୁଆ ପା ଅଧଘଣ୍ଟେ ଥରେ ନେଖା ମାଆକୁ ଖୋଜିବେ ଏଇନା କେ।
ଛୁଆ ତାଙ୍କୁ ଯୁଆଡେ ନେଇକି କହିବେ ଆମେ ଖାଇବୁ। ତାଙ୍କୁ କୋଉଠି ବାଟ ଘାଟରେ କୋଉଠି ତାଙ୍କୁ ଖାଇବାକୁ ଦେବ।
ଛୁଆ ପରା ଏଇନାକେ ଦଶ ପନ୍ଦର ମିନିଟ୍ ରେ ତମୁକୁ ଖୋଜିବେ। ହାଲୋ। ହଁ-ହଁ କୁହ ଶୁଭୁଛି-ଶୁଭୁଛି। କୁହ।
ଗରମ୍ ପ୍ରବଳ ହଉଚି, ପାଖ ଆଖରେ ଆମର ଯାହା ସବୁ ମନ୍ଦିର ଫନ୍ଦିର ଅଛି ଟିକିଏ ଯାଇଚି।
ଆଜି ଲାଷ୍ଟ ରଜ ମୁଣ୍ଡ ଫୁଣ୍ଡ ଧୋଇଚ ନା ନାଇଁ?
ଆଜି?
ହଁ।
କାଇଁ ମୁଁ ଜାଣିନି ଆମ ଆଡେ ତ କିଛି ନାହିଁ।
କୁହନ୍ତି ଘର ହେକା ଯୋଉ ଧୁଆ ଧୁଇ। ଘରେ କରିଥିବେ ଆଜି। ଆଉ ଦୋଳି ଖେଳିଚ ନା ରଜରେ ନା ନାଇଁ, ଦୋଳି ଖେଳିଚ ନା ନାଇଁ ରଜରେ? ହାଲୋ। ହାଲୋ। ହାଲୋ। ହାଲୋ।